ବାସ୍ କେମିତି କଣ ଖବର୍ ଚାଲିଚି?
ହଁ ଭଲ ଚାଲିଚି ସବୁ ଆଉ ତମର କେମିତି ଚାଲିଚି ଭଲ? ହଁ ମୋ ଭଏସ୍ ଆପଣଙ୍କୁ ଆସୁଚି -ହାଲୋ।
ସୁରଜ୍ ଆଉ ତମର କେମିତି ଗଲା ଖବର୍ ପୁରା ଦିନ କେମିତି ଗଲା ବହୁତ୍
ହାଲୋ। ଆ-ମୋ ଭଏସ୍ ଆପଣଙ୍କୁ ଆସୁଚି -ହେଲୋ ହେଲୋ।
ହଁ ବହୁତ୍ ଦିନ୍ ପରେ ଦେଖାହେଲ ତମେ ଆଜି।
ହଁ ଆଜି ବହୁତ୍ ଦିନ୍ ପରେ ଦେଖାହଲେ ଆଉ ଆପଣ କେମିତି ଅଛନ୍ତି?
ମୁଁ ଠିକ୍ ଅଛି ବାକି ଆମର ଏବେ ଚାଲିଚି ମୋର ପରୀକ୍ଷା ପାଇଁ ମୁଁ ପଢ ପଢାପଢି କରୁଚି ଏବେ ମୁଁ।
ହଁ ଏବେ ତ ପରୀକ୍ଷା ତମର ତ ଏବେ ଟୁଏଲ୍ଭ ପରୀକ୍ଷା ସରିଲା ନା ତ-ତମେ ଏବେ କଣ ପାଇଁ ପଢୁଚ ଏବେ?
ମୁଁ ଏବେ ମୋର କଲେଜ୍ ଗୋଟେ ଅଛି ଆମର ଏଗ୍ରିକଲଚର୍ କଲେଜ୍ କୃଷି ବିଭାଗ ତ ସେଇ ପାଇଁକା ମୁଁ ପଢାପଢି କରୁଚି ମୋର
ଓ ହଁ -ହଁ ବୁଝିଲି ବୁଝିଲି ହଁ ଏବେ ତ ଆଗ୍ରିକଲଚର୍ କହିବାକୁ ଗଲେ ବହୁତ୍ ଭଲ ଭଲ ଅଛି ବି ଓ-ୟୁଟ୍ ତ ମୁଁ ଜାଣିଚି ସେ ପରୀକ୍ଷା ହୁଏ। ମୁଁ ବି ଭାବୁଥିଲି ସେ ପରୀକ୍ଷା ଦେବି ବୋଲି କିନ୍ତୁ ମୁଁ ଫର୍ମ ଫିଲପ୍ କରିନି ଆର ବର୍ଷ କରିବି ବୋଲି ଭାବୁଥିଲି।
ତ ତମେ ଗୋଟେ ବର୍ଷ ବ୍ରେକ୍ ନବ କି ପ-ପଢାପଢି ପାଇଁକା?
ହଁ ମୁଁ ଗୋଟେ ବର୍ଷ କିଛି ବ୍ରେକ୍ ନେବି କିଛି ପଢାପଢି ପାଇଁ ଦେନ୍ ପରେ ସେ ପଢ଼ିବା ଷ୍ଟାର୍ଟ କରିବି ସେଇ ଇଏ ପାଇଁ।
ତମେ ସେଇ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତି କରିବ।
ହଁ ମୁଁ ସେ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତି କରିବି ତା ସହ ମୁଁ ଜେଇ ପାଇଁ ବି ମୁଁ ପ୍ରସ୍ତୁତି କରିବି ନିଜକୁ ଇଂ ଇଞ୍ଜିନିୟରିଂ ଏକ୍ଜାମ୍ ପାଇଁ ବି।
ଓ ଇଞ୍ଜିନିୟରିଂ ବିଭାଗରେ ଆପଣ ପଢିବାକୁ ଚାହୁଁଚନ୍ତି?
ହଁ ଇଞ୍ଜିନିୟରିଂ ତ ଏବେ ସଫ୍ଟୱେୟାର୍ ଇଞ୍ଜିନିୟରିଂ ବଢିବାକୁ ଲାଗିଚି ନା ପୁଣି କହିବାକୁ ଗଲେ ବହୁତ୍ ପ୍ରକାର ଏବେ ଚାକିରି ବି ଆସିଗଲାଣି ତ ସେଥିପାଇଁ ମୁଁ ସେଇ ଲାଇନ୍ ରେ ଯିବା ପାଇଁ ବି ଟ୍ରାଏ କରୁଚି।
ହଁ ତାର ବି ଫଳାଫଳି ଆଉ ତାର ଭବିଷ୍ୟ ବହୁତ୍ ଭଲ ଅଛି ଉଜ୍ଜ୍ଵଳ ଭବିଷ୍ୟତ୍।
ହଁ ତା ତ ଭବିଷ୍ୟରେ ବହୁତ୍ ଉଜ୍ଜ୍ଵଳ ଅଛି କାହିଁକି ନା ଏବେ ଯଉ ଭାରତ ବନ୍ଦ୍ ହେଇଯାଇଚି ସମସ୍ତଙ୍କୁ ଘରେ କାମ କରିବାକୁ ପଡୁଚି। ତ ଏଇ ଗୋଟେ ହିଁ କାମ କରିବାକୁ ହେଲେ ଘରୁ ହିଁ କରିହବ ବାହାରକୁ ନ ଯାଇକି ବି କରିହବ ଏଇ କାମ ତ ସେ
ଯେ ମୁଁ କାଲି ରାତିରେ ଭୁବନେଶ୍ୱରରୁ ଫେରିଲି ହେଲା ଗୋଟେ କାମରେ ଯାଇଥିଲି କାଲି ରାତିରେ ଫେରିଲି।
ହଁ-ହଁ।
ତ ସବୁ ଠିକ୍ ରେ ଗଲା ଆଉ ମୁଁ ଯାଇଥିଲି ସେ ଯଉ ଆମର ସାଇ ସ୍ମୃତି ଭେଜ୍ ଫାଷ୍ଟ୍ ରୋଡ୍ ଅଛି ରୋଲ୍ ଦବା ସି ଆର୍ ପି ରେ।
ହଁ- ହଁ ସେଇଠି ଦୋକାନ୍ ଟା ହଁ।
ସେଠି ତମେ କେବେ ଖାଇଚ?
ହଁ ମୁଁ ସେଇଠି ରୋଲ୍ ଖାଇଚି ବହୁତ୍ ବଢ଼ିଆ ଲାଗେ ବି ସେ ରୋଲ୍ -ଆପଣ ଖାଇଚନ୍ତି?
ହଁ ଷାଠିଏ ଟଙ୍କାରେ ବହୁତ୍ ଏନଫ୍ କ୍ଵାଣ୍ଟିଟି ଭେଜ୍ ଖାଦ୍ୟ ସବୁ ପ୍ରୋଭାଇଡ ଦିଅନ୍ତି ସେମାନେ
ହଁ ସେଠି ବହୁତ୍ ଟାଇପ୍ ର ଭେଜ୍ ଖାଇବା ବି ଅଛି ବହୁତ୍ ଶସ୍ତାରେ ବି ଅଛି କହିବାକୁ ଗଲେ କଁ ଏଠି ବହୁତ୍ ଅ
ବେଶୀ ସବୁ ମ- ମକା ତାପରେ ଆଳୁ ତାପରେ ଆମର ଚାଉମିିନ୍ ସବୁ ପ୍ରକାର ଜିନିଷ ପ୍ରସ୍ତୁତି କରି ସେମାନେ ଦଉଚନ୍ତି ବହୁତ କମ୍ ରେଟ୍ ରେ।
ହଁ- ହଁ ବହୁତ୍ କମ୍ ପଇସାରେ ମଧ୍ୟ ଦଉଚନ୍ତି ଆମ ଏଠି କହିବାକୁ ଗଲେ ବହୁତ୍ ପଇସା ଅଧି ଅଧିକ ନେଇଯାଉଚନ୍ତି କିନ୍ତୁ ଏତେ ଭଲ ବି ଲାଗୁନି ସେଠିକାରେ ବହୁତ ଭଲ ଖାଇବାକୁ ମିଳେ କହିବାକୁ ଗଲେ।
ଆଉ ତୁମେ ଜାଣିଚ ଆମ ଘର ପାଖରେ ଯଉ ନଗର ଆମେ ରହୁଚୁ ଶାସ୍ତ୍ରୀ ନଗର ସେଠି ତମକୁ ଆ ସବୁ ନିରାମିଷ ରୋଲ୍ ତମକୁ ମାତ୍ର କୋଡିଏ ଟଙ୍କାରେ ଷ୍ଟାର୍ଟ ରହୁଚି ଆମର।
ହଁ କଉଠି କହିଲେ ସେ ଜାଗାଟା ଆପଣ କହିପାରିବେ?
ଆମର ତୁମେ ଆସିଥିଲ ଆମ ଘରକୁ ଯଉ ସର ମନ୍ତ୍ରା ଦେଇ ଆମ ଘରକୁ ଆସିଥିଲ। ଡୁମୁଡୁମା ସେଇଠେ ଅବସ୍ଥିତ୍। ତ ଗୋଟେ ଅଛି ଆମର ମୋଚି ସାହି ଆଡେ ରୋଲ ଦୋକାନ ଅଛି ତ ସେଠି ସେ ପନିର ଷ୍ଟିକ୍ ମସରୁମ ଷ୍ଟିକ ସବୁ ଦଶ ଟଙ୍କାରେ ଦଉଛନ୍ତି ଆଉ ରୋଲ ମଧ୍ୟ କୋଡିଏ ଟଙ୍କା ଦଉଛନ୍ତି।
ହଉ ଠିକ୍ ଅଛି ଏବେ ତାହେଲେ କେବେ ଯଦି ମୁଁ ସମୟ ମିଳିଲା ମୋତେ ମୁଁ ସେଇପଟେ ଗଲେ ଆପଣଙ୍କୁ କହିବି ଆ ଆପଣ ଆଉ ଆମେ ଯିବା ସେଇଠି ଖାଇବାକୁ ଆଉ କୋଡ଼ିଏ ଟଙ୍କାରେ ସେଇଠି ରୋଲ ମିଳୁଛି ଟି।
କୋଡିଏ ଟଙ୍କାରେ ଷ୍ଟାର୍ଟି ରୋଲ ଛୋଟ ରୋଲ ବାକି ତମେ ଦିଟା ଖାଇଲେ ଏନଫ ତମର ପେଟ ଫୁଲ ହେଇଯିବ।
ହଁ ଠିକ୍ ଅଛି କୋଡ଼ିଏ ଟଙ୍କା ତ ବହୁତ ଶସ୍ତାରେ ରୋଲ ମିଳୁଛି ତ କାହିଁକି ନ ଖାଇବେ ଯେ ଲୋକ।
ତାପରେ ଛତୁ ପକୋଡା ସବୁ ମିଳୁଛି ଦଶ କୋଡ଼ିଏ ଭିତରେ ମି ଯୋଜନ କରି ଦଉଛନ୍ତି କଟଲେଟ୍ ବି ମିଳୁଛି।
ହଁ ଆଉ ଆପଣ ଏବେ କୁଆଡ଼େ ବୁଲିବାକୁ ଯାଇଥିଲେ କିଛି।
ଆରେ ସ୍ୱରାଜ ମୁଁ ଭାବୁଥିଲି ରଥଯାତ୍ରା ପାଖାପାଖି ଆସିଲାଣି ତ ଆମେ ପୁରୀ ଗଲେ କେମିତି ହୁଅନ୍ତା।
ହଁ ଭଲ ହୁଅନ୍ତା ମୁଁ ବି ବହୁତ ବର୍ଷ ହେଲା ଯାଇନି ପୁରୀ ବହୁତ ସମୟ ବି ହେଇଗଲାଣି ଦର୍ଶନ ବି ହେଇନି ଏପର୍ଯ୍ୟନ୍ତ।
ଶେଷ ଥର ତମେ କେବେ ଯାଇଥିଲ ପୁରୀ?
ମୁଁ ଶେଷ ତ ଯାଇଥିଲି ଆର ବର୍ଷ କହିବାକୁ ଗଲି ଯାଇଥିଲି ବହୁତ ହିଁ ବହୁତ ହି କହିବାକୁ ଗଲେ ଅସୁବିଧା ଯାଇଥିଲି। କାହିଁକି ଆରଥରକ ରଥଯାତ୍ରା ମୁଁ ଯିବା ପାଇଁ ମାନେ ଯାଇଥିଲି ବଟ୍ ମତେ ମିଳି ପାରିଲାନି ଦର୍ଶନ କରିବା ସୁଯୋଗ ମତେ ମିଳିିପାରିଲାନି।
ତ ଠାକୁରଙ୍କର ଡାକରେ ଆସିଲେ ଆମେ ଯିବା ତ ଏଥରକ କଣ ଭାବଛୁ ଆମେ ଗଲେ ହବ ପ୍ରୀତମ ତୁମେ ଆଉ ମୁଁ। ସହପାଠିନୀ ଜଣେ ଅଛି ସ ସଙ୍ଗୀ ତାଙ୍କ ସହିତ ଯିବା।
ଏଥର ଗଲେ ଭଲ ହୁଅନ୍ତା କହିବାକୁ ଗଲେ କାହିଁକି ନା ଏଥିରେ ବି ବର୍ସା ଫସା ବି କହିବାକୁ ଗଲେ ଏବେ ହୋ ହେଲାଣି ଆରମ୍ଭ ହେଇଗଲାଣି ଆପଣ ସେଠି ଖରା ହୋଉଛି।
ଆମର ଆଜି ବର୍ଷା ପାଗ ପାଣିପାଗ ଦେଇଥିଲା ବିହରୁ ଆ ହେଲା ବହୁତ ବର୍ଷା ହଉଥିଲା ଆଜି ଏପଟ ସାଇଡ ତ ମୁଁ ଭାବୁଥିଲି ଯେ ଆମେ ପୁରୀ ଗଲେ ଆମର ସେଇଠି ଲୋକନାଥ ଭାଇ ଜଣେ ଚିହ୍ନା ଅଛନ୍ତି ଆର୍ଥର ମୋ ସାଙ୍ଗ ସହପାଠୀ ସହିତ ଯାଇଥିଲି ପ୍ରୀ ତମର ମୋର ଯାଇଥିଲୁ ତ ଲୋକନାଥ ଭାଇ ଜଣେ ସେଇଠି ରହୁଛନ୍ତି ପୁରୀର ମାର୍କେଣ୍ଡେଶ୍ୱର ସାଇରେ ରହୁଛନ୍ତି ତ ତାଙ୍କେ ସିଏ ବୁଝିଦେଲେ ହୋଟେଲ। ତ ଆମର ଓନ୍ଲି ଫାଇଭ୍ ହଣ୍ଡରେଡ ରୁପିଜରେ ଆମେ ମିନିମମ୍ ପାଞ୍ଚ ଜଣ ରହିପାରିବା ତ ପର ପରର୍ସନ୍ ଶହେ ଟଙ୍କା ଲେଖା ପଡ଼ିବ।
ହଁ ଭଲ ଅଛି ତ କହିବାକୁ ଗଲେ ତମର ଯଦି ଚିହ୍ନା ଅଛି ଆମକୁ କିଛି ଅସୁବିଧା ବି ହବନି ପାଞ୍ଚଶହ ଟଙ୍କା ଯଦି ଆମକୁ ରହିଯିବା ଜଣକା ପା ଶହେ ଟଙ୍କା ପଡ଼ିଲେ ଆମକୁ ଅସୁବିଧା ହବନି ଆମେ ସବୁ ପଇସା ନିଜ ନିଜେ ବାହାର କରିକି ଦେଇକି ଆମେ ରହିପାରିବା ରଥଯାତ୍ରା ଭିତରେ କେହି କାହାକୁ ଛାଡ଼ିବେ କି ଦର୍ଶନ କରିବାକୁ।
ମିନିମମ୍ ମନ୍ଦିର ପାଖରେ ବାକି ଆମକୁ ଏବେଠୁ ସେଇଥିପାଇକା ବୁକିଂ କରିବାକୁ ପଡ଼ିବ।
ଠିକ୍ ଅଛି ଆମେ ଥରେ ପ୍ରୀତମଙ୍କୁ ଏ ବିଷୟରେ କହିଦବା ଦେନ୍ ତାକୁ ପଚାରିଲା ପରେ ଆମେ ତମ ସେ ଚିହ୍ନା ଲୋକଙ୍କୁ ଜଣେଇବା ସେ ଚିହ୍ନା ଲୋକ ଯଦି ଆମକୁ କରେଇଦେବେ ଆମେ ବହୁତ ସହଜରେ ପୁରୀ ଦର୍ଶନ କରିପାରିବା କହିବାକୁ ଗଲେ।
ଆଉ ଗୋଟେ କଥା ମୁଁ ପଚାରିଥାନ୍ତି ମନ୍ଦିରର ଇତିହାସ ବିଷୟରେ ତୁମେ ଗୋଟେ କଥା ଜାଣିଛ କି ମନ୍ଦିର ପୁରୀ ମନ୍ଦିର କିଏ ତିଆରି କରିଥିଲା?
ନାଇଁ ମୁଁ ଜାଣିନି ଠିକ୍ ସେ ତମେ ଯଦି କହିବ ତ ଭଲ ହୁଅନ୍ତା।
ଅନନ୍ତ ବର୍ମା ଚୋଡ଼ଗଙ୍ଗ ଦେବ। ସେ କରିଥିଲେ ପୁରୀ ମନ୍ଦିର ସ୍ଥାପନା କରିଥିଲେ।
ଓହୋ।
ଆଉ ଏଇଟା ଗୋଟେ ଧାମ ଭିତରେ ବି ଆସୁଛି ଜାଣିଛ।
ହଁ ମୁଁ ଜାଣିଛି ଏଟା ଗୋଟେ ଧାମ ଭିତରେ ବି ଯାଉଛି ତୁଳସୀ ଧାମ କହନ୍ତି ଆକୁ।
ନା ତୁଳସୀ କ୍ଷେତ୍ର ତମେ ଭୁଲ କହିଲ ତୁଳସୀ କ୍ଷେତ୍ର ହଉଛି ଆମର କେନ୍ଦ୍ରାପଡାରେ ଯୋଉ ବଳଦେବଜୀଉ ମନ୍ଦିର ଅଛି ସେଇଟାକୁ
ଓହୋ। ଓହୋ ଶିକ୍ଷେତ୍ର ହଁ ହଁ।
ଅର୍କକ୍ଷେତ୍ର ବି ଗୋଟେ ଅଛି। ପୁରୀଠୁ ଟିକେ ଦୂରକୁ ଗଲେ ସୂର୍ଯ୍ୟ ମନ୍ଦିର ଗୋଟେ ଅବସ୍ଥିତ ଅଛି।
ଓହୋ ହଁ କୋଣାର୍କ ମନ୍ଦିର।
ଆଜ୍ଞା
ହଁ ହଁ ଜାଣିଲି ଜାଣିଲି କୋଣାର୍କ ମନ୍ଦିରକୁ ଅର୍କଖେତ୍ର କୁହନ୍ତି ତାହେଲେ।
ହଁ। ଆଉ ଆମର ଚୋଡ଼ଗଙ୍ଗ ଦେବ ଯିଏ ଥିଲେ ସେ ଗଙ୍ଗା ଡାଇନାସ୍ଟିରୁୁ ବିଲଙ୍ଗ କରୁଥିଲେ ପୁରା ମାନେ ଆମର ଓଡ଼ିଶା ଏଠାରେ ସାମ୍ରାଜ୍ୟ ଗଠନ କରିଥିଲେ।
ଆଛା।
ତ ମୁଁ ସେଇଠି ଶୁଣିଛି ଯେ ସେ ବିଷୟରେ ବହୁତ ଇତିହାସରେ ପଢିଥିଲି ସେଠି ରଥଯାତ୍ରା ଯଉ ହୁଏ ମୁଁ ଆଜି ପର୍ଯ୍ୟନ୍ତ ର ରଥଯାତ୍ରା କେବେ ଯାଇନି, ରଥଯାତ୍ରା କେବେ ଦେଖିନି, ସବୁବେଳେ ବାହୁଡା ବେଳେ ମୁ ଯାଏ। ଆମର ସେଠି ମାମୁଁଙ୍କ ଘର ବାହୁଡା ବେଳେ ସଦାବେଳେ ଯାଏ ମୁଁ ରଥ ସବୁବେଳେ କେବେ ଆଜି ପର୍ଯ୍ୟନ୍ତ ଯାଇନି ଜୀବନରେ।
ଠିକ୍ ଅଛି ଆମେ ଏଇଥର ସାଙ୍ଗମାନେ ମିଶିକି ରଥଯାତା ବି ଦର୍ଶନ କରିଦେବା। ଆଉ ସେଠି ବି ଦେଖ ଦର୍ଶନ କରି ପଳେଇ ଆସିବା। ତ ମୁଁ ତ ଭାବୁଛି କି ରହିବା ପାଇଁ ବି କିଛି ଦିନ ବାହୁଡା ଯାଏ ରହିବା ପାଇଁ ତ ଭଲ ହୁଅନ୍ତା ଆମର ସେଠି।
ବାକି ଏତେ ବଜେଟ ଆମର ନାହିଁ ମିନିମମ୍ ଆମେ ତିନି ଦିନ ମିନିମମ ରହିପାରିବା। ବାକି ତିନି ଦିନ କି ଚାରି ଦିନ ଆଉ ଆମେ ଚାହିଁଲେ ମାଗଣାରେ ବି ଆମେ ଉପ ସେଠି ଆଉ ରହିପାରିବା। ଆଉ ସେଇ ଜଣେ ଭାଇ ଅଛନ୍ତି ଲୋକନାଥ ଭାଇ। ସେ ଜଣେ ଟିଚର ଅଛନ୍ତି ପ୍ରାଥମିକ ବିଦ୍ୟାଳୟରେ। ଆମର ଭୋଳାନାଥ ବିଦ୍ୟାପୀଠ ଗୋଟେ ଅଛି ସେଠି ସିଏ ଉ ଅଛନ୍ତି ଛୋଟ ପିଲାଙ୍କୁ ସିଏ କୁନି କୁନି ପିଲାଙ୍କୁ ପଢ଼ଉଛନ୍ତି। ନବମ, ଦଶମ ଯାଏଁ କି ଷଷ୍ଠ ଯାଏଁ। ମୋର ଏତେ ଜ୍ଞାନ ନାହିଁ ତାଙ୍କ ବିଷୟରେ କିନ୍ତୁ ତାଙ୍କର ଗୋଟେ ହଁ ଗୋଟେ ଅନୁଷ୍ଠାନ ଅଛି ସେଠି ସେ ପିଲାଙ୍କୁ ପଢଉଛନ୍ତି ସେ ସନ୍ଧ୍ୟା ଟାଇମ ବେଳରେ। ତ ସିଏ କହୁଥିଲେ ଯେ ତାଙ୍କର ସେଇଠି ତମେ ଚାହିଁଲେ କ ମାନେ ଗୁଣ୍ଡିଚା ମନ୍ଦିର ପାଖାପାଖି ସେ ଜାଗା ସେଠି ତମେ ଚାହିଁଲେ ଫ୍ରିରେ ବି ରହିପାରିବ ରାତି ବେଳା ତାଙ୍କର କୋଚିଂ ସିରିଲା ପରେ।
ଭଲ କଥା ତ କହିବାକୁ ଗଲେ ଯେ ଆମେ ସେଠି ରହିପାରିବା। ଆମକୁ ଆଉ ଅଧିକ ଅସୁବିଧା ବି ହବନି ଆମେ ମନ୍ଦିର ପାଖରେ ରହିଲେ ତ ଆମକୁ ସୁବିଧା ସକାଳୁ ତ ଆମେ ସଙ୍ଗେ ସଙ୍ଗେ ଯାଇକି ଦର୍ଶନ କରିପାରିବା କାହିଁ ନା ପରେ ତ ବହୁତ ଭିଡ଼ ହେଇଯାଏ ତମକୁ ପରେ ଅସୁବିଧା ହବ ତ ସକାଳୁ ତ ଦର୍ଶନ ବି ଆମେ କରିଦେଇ ପାରିବା।
ଆମେ ଏମିତି କରି ପାରିବା ଯେ ପଛୁ ରା ଆମେ କଣ କରିପାରିବା ନା ଫାଷ୍ଟ ଗୋଟେ ଦି ଦିନ ମନ୍ ମାନେ ରଥଯାତ୍ରା ପୂର୍ବ ଦିନ ଗୋଟେ ଦିନ ପୂର୍ବରୁ ଆମେ ଯାଇକି ଦର୍ଶନ କରିକି ସବୁ ସମୁଦ୍ର ବୁଲା ବୁଲି କରିକି ଅ ବାଲି ଜାଗା ବୁଲାବୁଲି କରିକି ସବୁ ଆମେ ଗୋଟେ ଦିନ କେବଳ ହୋଟେଲ ବୁକ୍ କରିପାରିବା ଆ ଗୋଟେ ଦିନ ପୂର୍ବରୁ ଆଗୁଆ ମାସ ପୂର୍ବରୁ ଆମକୁ ଅର୍ଡର ଦେବାକୁ ପଡିବ ଏବେଠୁ ମାନେ ଜୁନ ରଥଯାତ୍ରା ବହୁତ ପାଖେଇ ଆସିଲାଣି ତ ଏବେଠୁ ଆମକୁ ବୁକ୍ କରିଦବାକୁ ପଡିବ ଗୋଟେ ଓହୋ ରୁମ୍। ତ ଆମେ ଯାଇକି ଏବେଠୁ ବୁକ୍ କରିଦେଲା ପରେ ଆମେ ଯାଇକି ଗୋଟେ ଦିନ ରହିପାରିବ ହୋଟେଲରେ କାହିଁ ବେଶି ଆମେ କାହିଁ ଖର୍ଚ୍ଚ ବାର୍ଚ୍ଚ କରିବା ତ ଆମେ ଗୋ ଗୋଟେ ଦିନ ରହିଯିବା ତାପରେ ଯାଇକି ସେ ଲୋକନାଥ ଭାଇଙ୍କର ଯୋଉ ଅଛି କୋଚିଂ ବିଭାଗ ଅଛି, ସେଠି ଯାଇକି ଆମେ ରହିପାରିବା।
ଠିକ୍ ଅଛି ତ ତମେ ଆପଣ ବୁଝା ବୁଝି କରନ୍ତୁ ଆପଣ ସେ ଚିହ୍ନ ଯିଏ ଲୋକ ଅଛି। ପ୍ରୀତମ୍ ସହିତ ଆହୁରି ମୋ କେତେ ସାଙ୍ଗ ବି ଅଛନ୍ତି ବୋଲି କହୁଥିଲେ ବୋଲି ଯିବେ ବୋଲି। ସେମାନେ ବି ରାଜି ଅଛି ଯେ ଆମର ଟିକେ ଅଧିକ କମ୍ ପଇସାରେ ବି ହେଇଯିବ, ତମେ ଯଦି ଆଉ ଗୋଟେ ରୁମ୍ ର ବ୍ୟବସ୍ଥା କରିଦବ ମୋର ଆଉ ତିନି ଜଣ ସାଙ୍ଗ ଅଛନ୍ତି ସେମାନେ ବି ଆଜି ମତେ କହୁଥିଲେ କି ପୁରୀ ଯିବା ପାଇଁ ସେଇ ଟ୍ରେନ ଯା ଟ୍ରେନ ରେ ଯିବା ପାଇଁ ସେମାନେ କହୁଥିଲେ, ଟ୍ରେନ ଗଲେ ବି ଆମକୁ କଣପାଇଁ କହିଲ ସୁବଧା ହେଇଯିବ ବହୁତ କମ୍ ପଇସାରେ ଯେମିତି ପହଞ୍ଚି ଯିବା। ହଁ, କୁହନ୍ତୁ।
ଟ୍ରେନ୍ ରେ ଆମର ବେଶୀ ନାହିଁ ଆମର ମୂଲ୍ୟ କୋଡ଼ିଏ ଟଙ୍କା ଖର୍ଚ୍ଚ ହବ ବାକି ମୁଁ ଚାହୁଁଛି ଆମେ ଯେମିତି କମ୍ ଖର୍ଚ୍ଚ ବାର୍ଚ୍ଚରେ ଆମେ ବୁଲା ବୁଲି କରିବା ତ ପ୍ରୀତମ୍ ଆମ ସହିତ ଗଲେ ଟିକେ ଅସୁବିଧା ତା ସହିତ ମୁଁ ଥରେ ଯାଇଛି ଇଏ ମୋର ବହୁତ୍ ତି ଅଛି ତ ସିଏ କଣ କରୁଛନ୍ତି ନା ତାଙ୍କର ସେ ଗ ହାଫ ଅଧା କିଲୋମିଟର ଚାଲିଲେ ବି ତାଙ୍କର ପାଦରେ ଭାତୁଲି ବାହାରୁଛି ତ ସେ ତାଙ୍କର ଚାଲାଚଲି ଟିକେ ଅସୁବିଧା ତାଙ୍କର ହଣ୍ଡିକ୍ରାପଟ୍ କୋଟା ଯେହେତୁ ସିଏ। ଅଛନ୍ତି ତାଙ୍କର ତ ସେ ଚାଲିବାରେ ତାଙ୍କୁ ଟିକେ ଅସୁବିଧା ହଉଛି, ସେ କହୁଥିଲେ ମତେ ନାଉ କରିକି ନବା ପାଇଁ ତ ତାଙ୍କର ସେ ଚଲା ବୁଲି ପାଇଁ ଟିକେ ଅଧ କିଲୋମିଟର ପାଇଁ ସେ କହୁଛନ୍ତି ଯେ ଆମେ ଗୋ ଟେ ମ୍ ଯାନ ବାହାନ ବୁକ୍ କରିକି ଆମେ ଯିବାକୁ ସେ କହୁଛନ୍ତି ସେ ଚାଲାଚଲିରେ ଅସୁବିଧା ମୁଁ କହୁଛି ଯେ ଆମେ ଯେହେତୁ ଆମେ କମ୍ କର୍ଚ୍ଚ ବାର୍ଚରେ ବୁଲିବାକୁ ଚାହୁଁଚେ। ଅବ ଅ ବେଶୀ ଦିନ କମ୍ ପର୍ଚ୍ଚରେ ଆମେ ବେଶୀ ଦିନ ବି ରହିପାରିବା ଆମେ ଯଦି ଚାହିଁବା।
ଠିକ୍ ଅଛି। ଠିକ୍ ଅଛି କିଛି ଅସୁବିଧା ନାହିଁ, ତାଙ୍କ ପାଇଁ ଗୋଟେ ହ୍ୟାଣ୍ଡିକେପ୍ଟ ବାଲା ଯନ୍ତ୍ର ଆମେ ନେଇଯାଇଥିବା ତାଙ୍କୁ ଆମେ ସେଇଠି ବସାଇ ଦେବା ତାଙ୍କୁ ଆମେ ବାସ୍ ସେମିତି ବୁଲେଇ ଦବା ସେ ଯଦି ଦର୍ଶନ କରିପାରିବେ କରିପାରିବେ ଆଉ ଆମେ ଯେତିକି ହବା ଆମେ ଚାଲିକି ବୁଲି ଦେବା ଆଉ ଆମକୁ ବହୁତ୍ କମ୍ ପଇସା ଜଦି ହେଇଯିବ ଆମକୁ ବି ଆମ ପାଇଁ ବି ସୁବିଧା ଆମେ ଫୁଣି ଅବଢା, ଫବଢା ବି ଖାଇବାରେ ଅ ଛି ଆମୁକୁ।
ଅଭଡ଼ା ମାନେ ମହାପ୍ରସାଦ ଆପଣ ଯୋଉ କହୁଛନ୍ତି, ଶ୍ରୀମନ୍ଦିର ଅନନ୍ତ ବଜାରେ ମିଳେ।
ଆଜ୍ଞା, ଆଜ୍ଞା, ଅଭଢ଼ା ମୁଁ ବହୁତ୍ ଦିନ ହେଲାଣି ଅବଢ଼ା ଖାଇନିତ ତ ମୋର ବହୁତ୍ ଇଚ୍ଛା ଅବଢ଼ା ଖାଇବାକୁ। ତ ମୁଁ ଆରଥରକ ଯାଇଥିଲି ଯୋଉ ମୁଁ ଅଭଡ଼ା ଖାଇ ପାରିନଥିଲି କାହିଁକିନା ବହୁତ୍ ହିଁ ଭିଡ ଥିଲା ଆମକୁ ବହୁତ୍ ଡେରି ଡେରି ବି ହେଉଥିଲା ଆମର ଟ୍ରେନ୍ ଥିଲା ତ ଏଥର ମୁଁ ଚାହୁଁଛି ଗଲେ ଆମକୁ ଅଭଡା ଖାଇବାକୁ ମିଳିବ ବୋଲି।
ଅଭଡା ଠାକୁରଙ୍କ ଦୟା ଥଲେ ଆମୁକୁ ଅଭଡା ମିଳିବ ଆଉ ବାକି ମୁଁ ପଚାରୁଥିଲି ସେଠି ପୋଲିସ ମାନେ ସିନିୟର ସିଟିଜନ୍ ପାଇଁକା ଆମକୁ ଚକା ଜାତୀୟ ବାହାନ ଦଉଛନ୍ତି, ଆମେ ଟ୍ରେ ନିଜେ ଧକ୍କା ଦେଇ ତାକୁ ନେଇପାରିବା ତ ପ୍ରୀତମକୁ ଆମେ ସେଥିରେ ବସେଇଦି ଆମେ ନେଇ ପାରିବା ତାକୁ ହାଣ୍ଡିକ୍ୟାପ୍ଟ କୋଟା ଦ୍ୱାରା।
ଠିକ୍ ଅଛି ତ ମୁଁ ଆପଣଙ୍କୁ ବୁଝା ବୁଝି କରି କହିବି, ହଉ ମୁଁ ଆଜି ରଖୁଛି ଆପଣ ଯେବେ ଆପଣ ଫ୍ରି ହେବେ ମୁଁ ଆପ ଫୁଣି କଲ୍ ଜଣେଇବି ଆଉ ମୁଁ ରଖୁଛି।
ଠିକ୍ ଅଛି, ଆଜ୍ଞା ଧନ୍ୟବାଦ୍।